ହଁ ସଙ୍ଗ-
କଣ କରଛ ଯେ-
ସେଇ ଧରେ ଅଛି ବସିକ ତମେ କଣ କରୁଛ-
ହଁ ମୁଁ ଏଇ ଟିକେଥିଲ-
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି-
ହଁ ଭଲ ଅଛନ୍ତି ହଁ ମତେ- ତ ବାପା ନାହାନ୍ତି ଯାଇଛନ୍ତି ଝିଅ ଘରେ ଅଛି ଏକା ଗୋଟେ ଝିଅ ଟା ଆମ ଘରେ କାମ କରୁଛି ତ- ତ ସେ ତ ଅଛି ଆଉ ଆମ ସାସ୍- ଶୁ ଅଛନ୍ତି ଆଉ- ଆଉ ତମ ଘରେ ସବୁ- କିଏ ସବୁ ଅଛନ୍ତି-
ଘରେ ମା ଅଛନ୍ତି ଆଉ ସାନ ଭାଇ ଅଛନ୍ତି ଆଉ ମୁଁ ଆଉ-
ହଁ ହଁ- ଆମେ କଣ କରୁଛନ୍ତି ଆପଣ-
ମୁଁ କରୁଛି କାମ କରୁଛି ଆମର ଯୋଉ ୱେଲଡିଙ୍ଗ କାମ-
ଓହୋ।
କେଟା ହ ସେ ଟ୍ରେଡରେ ପଥିଲେ ଆଉ।
ମାନେ ଆଇ ଆଇ ପଢିଛନ୍ତି ବୋଧେ। ହଁ ହଁ। ଆଉ ସେପଟେ ଗରମ କେମିତି।
ହଁ ଏପ ଟେ ଗରମ ତ ସେଇଭଳି ଜୋରରେ ଟିକେ ହଉଛି ଆଉ ଏବେ ଟିକେ ବର୍ଷା ହେଲେ ତ ଟିକେ କମିଛି। ନହେଲେ ବସା ବା ପୂର୍ବରୁ ତାପମାତ୍ରା ପଇଁଚାଶ ରୁ ପଚାଶ ଭିତରେ ରହୁଥିଲା ବହୁତ। ଧୀରେ ଗରମ ଲାଗୁଛି ଏକାର ନାଇଁ ଆଜି ଆଇନି ଦୁଇ ଦିନ ପୂର୍ବରୁ ହେଇଥିଲା ଲଗାତାର ଦୁଇ ଦିନ ହେଇଥିଲା ଆଉ। ଆଉ ଆପଣଙ୍କ ପଟରେ କେମିତି କଣ କରୁ ହଁ ଆମର ରଜ ଟିକେ ଟିକେ ଭଲ ସେ ପାଳନ କରାଉଛି ଆଉ ମହୋତ୍ସବ ହଉଛି ପ୍ରତିଯୋଗିତା ହଉଛି ଦୋଳି ବି ପଡିଛି ଛୋଟ ଛୁଆ ବଡ ପିଲାଙ୍କ ପାଇଁ ଦୋଳି ପଡିଛି। ଆଉ ମୀନା ବଜାର ଛୋଟ ମୀନା ବଜାର ପଡିଛି। ଆଉ ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ଆଉ ସଜ ହେବା ସାମଗ୍ରୀ ସବୁ ଦୋକାନ ପଡିଛି ପିଲାଙ୍କ ପାଇଁ ଆଉ। ଆଉ ପ୍ରତିଯୋଗିତା ତ ବି ଝିଅ ପୁଅଙ୍କ ପାଇଁହଉଛି। ଆଜି ପ୍ରଥମ ଦିତୀୟ ସ୍ଥାନ ଉତ୍ତୀର୍ଣ୍ଣ କରିବେ ତାଙ୍କୁ ପୁରସ୍କାର ବି ଦବା ପାଇଁ ସୁବିଧା ଅଛି ଆଉ। ସିନେ କଳାକାର ବି ଆସ ଆୁଛନ୍ତି ଆମର ଓଡିଆ ସିନେମ ର କଳାକାର ଯିଏ ସବୁ ତିନି ଦିନ ରଜ ହଉଛି ତିନି ଦିନ ରେ ଆସନ୍ତ ଆଉ।
ହୁଁ ହୁଁ ତାହେଲେ ଆପଣଙ୍କ ବହୁତ ଭଲରେ ପାଳନ କରାଉଛି ଆଉ।
ହଁ। ଆଉ ଆପଣଙ୍କ ଉପଟେ କେମିତି ରଜ ବିପାଜନ କରାଯାଇଛି।
ଆମେ ତ କଣ ତ ଛୁଟି ଥିଲା ଯାଇଥିଲୁ ଗାଁ କ ଟିକେ ଶନି ରବିବାର ଗାଁ ରେ ସେଇଠି ଦୋଳି ଫୋଳି ହେଇଥିଲା ଏ ପିଠା ପିଠା ସବୁ ପୋଡ ପିଠା ମଣ୍ଡା ଫଣ୍ଡା ସବୁ ପିଠା ବନ ହେଇଥିଲା ଆଉ ସେଇଠୁ ନେଇକି ଆସିଲୁ। ସୋମବାର ଆସ ଏଇଠି ଆମେ ଯୋଉଠି ଏଠି ରହୁଛୁ ଏଇଠି ଆମର ଗୋଟେ ଛୋଟ ମାନେ ଏଇଠି ଆମ ଷ୍ଟାଫ ସମସ୍ତେ ରୁହନ୍ତି। ଏବେ ଆମର ଦୋଳି ଗଛ ଛରେ ଯେମିତି ଦୋଳି ସେମିତି ନୁହଁ କାଠ ଦୋଳି ବନା ହେଇଛି ଆଉ ଏମିତି ଏଇ ଛୋଟ ଛୋଟ ଖେଳ ଯେମତି ମୁଜିକ ଚେୟାର ଏଇ ସବୁ ଖେଳ ସବୁ ହଉଛି ଆଉ ତା ସହିତ ସନ୍ଧ୍ୟାବେେଳେ କିଛି ଖାଇବା ପିଇବା ପିଠା ଖିରି ଆଉ ଚାଟ ଫାଟ ଏମିତି ଏ ଚଟପଟା ଖାଇବା ଆ ଏଇ ସବୁ ବି ରଖା ହେଇଛି ତା ସହିତ ନାଚ ଗୀତ ଏମିତି ଚାଲିଛି ଆଉ କିନ୍ତୁ ଗରମ ହଉଛି ବର୍ଷା ତ ହେଇଛି କିନ୍ତୁ ଗରମ ଏଇଠି ବହୁତ ହଉଛି
ହଁ ଏବେ ମାଟେ ଏତେ ବର୍ଷା ହେଇନି ଯେ ମାଟି ବେଶୀ ଓଦା ହେଇନି ସେଥିପାଇଁ ଗରମ ଟା ବହୁତ ହଉଛି ଆଉ ରଜରେ ତ ପିଠା ପଣା ତ ନିହାତି ଜରୁରୀ ସେଇଟା ତ ଓଡିଆ ମାନଙ୍କର ବହୁତ ଭଲ ରାନ୍ଧା ଖାଦ୍ୟ ଗୋଟେ ପିଠାଟା ଆଉ ରଜ ହେଲା ମାତେ ସମସ୍ତଙ୍କ ଘରେ ପିଠା ପଣା ଆଦି ସମସ୍ତ କରନ୍ତି ଆଉ ଆଜି କଣ ପିଠା ଖାଇଛନ୍ତି
ଆମର ଏଇଠି ଯେ ତ ମୁଁ ଏଇଠି ଆସିଯାଇଛି ମ ସେ ସେମିତି ବନେଇ ଆସେନି ଆମର ଏଇଠି ଆଇ ଥେଲା ଓ କ୍ଷୀର ପୋଡ ପିଠା କ୍ଷୀର ଛେନା କ୍ଷୀର ପୋଡ଼ ପଡି ପିଠାଟା ହେଇଥିଲା ତାକୁ କିଣିକି ନେଇି ଥିଲୁ ସେ ଭଲ ଥିଲା ଅବଶ୍ୟ ଟିକେ ଏ ତେ ସପ୍ଟ୍ ଘରେ ଯେମିତି ନର ଏତେ ନରମ ନଥିଲା ଯେହେତୁ ଏଠି ତେ ଯ ହଉଛି ସିଏ ତ ପୁଣି ଯନ୍ତ୍ରରେ ବନେଇ ଦଉଛନ୍ତି ଘରେ ବନେଇବା ଟେଷ୍ଟ ତ ନାହିଁ କିନ୍ତୁ ମୋ ଶାଶୁ ଘରେ ବନେଇଥିଲେ ବହୁତ ପୁରା ମଁ ପ୍ରେସର କୁକରରେ ବନେଇଥିଲେ ବହୁତ ବଢିଆ ବନେଇଥିଲେ ବହୁତ ନରମ ହେଇଥିଲା ବହୁତ ବଢିଆ ହେଇଥିଲା ବଟ ଫିର୍ ବି ଠିକ୍ ଅଛି ସେଠି ମୁଁ ବନି ମତେ ଯାହା ଘରୁ ସେଥିପାଇଁ କିଣିବା କିଣିକି ନେଇ ଆସିଥିଲି ତ ଉ ଭଲ ଥିଲା ତା ସେ ତ ଟିକେ ଘରେ ଗୁଗୁନି ବନିଥିଲା ତାକୁ ମିଶେଇକି ଖାଇଦଲୁ ଆମ ଘରେ ଟିକେ ପିଠା ସହିତ ଉୁଗୁନି ଫୁଗୁନି ଖାଇବାକୁ ଭଲ ପାଆନ୍ତି ଇଏ ବନେଇଥିଲୁ ପିଠା ନେଇ ଆସିଥିଲୁ ଆଉ ସନ୍ଧ୍ୟାରେ ଅବିକା ତ ଅଛି ଉଁ ଛଅଟା ବେଳେ ଆମର ଅ ପଡୁଛି ସେ ଜୋଉ କଣ କଙ୍ଗନା ରଣାଓଟ୍ ଏବେ ନୂଆ ଗୋଟେ ବ ଭାରତ କହିକି ଗୋଟେ ନୂଆ ସିନେମା ଯୋଉଟା ଓଡିଶା ସିକି ସେ ପ୍ରମୋସନ କରିଥିଲେ ସେଇ ମୁଁ ସିନେମା ଟା ଆମର ଆଜି ଏଠି ପଡୁଚି ଆମର ଏଇଠି ଗୋଟେ ଛୋଟ ସିନେମା ହଲ୍ ଟେ ଆମ ଏଇ ଜାଗାରେ ଅଛି। ଆମ କମ୍ପାନୀ ରହେ ସେଇ ଯେମତି ଭୁବନଶର କଟକ ରେ ଯେମିତି ସିଗ୍ନିଫି ଆଇନକ୍ସ ଆଇନକ୍ସ ରେ ପଡେ ସେମିତିଆ ଗୋଟେ ପରଦା ଏଠି କିଣା ହୁଏ। ଏଠି ଆମ ଷ୍ଟାଫ କୁ ଦେଖିବା ପାଇଁ ଏଇଠି ଲାଗେ ତ ସେଇ ମୋ ପଢିବା ଟିକେ ମୋ ରଜ ଦୋଳି ଖେଳା ଖେଳି ଯିବୁ ସିନେମା ଟିକେ ଦେଖିବୁ। ଆଉ ଆଜି ତ ଖାଇବା ପିଇବା ଆଉ ବନେ ନାହିଁ ସେଇଠି ଖାଇବା ପିଇବା ସବୁ ବ୍ୟବସ୍ଥା ହେଇଚି ସବୁ ପିଠା ପଣାଠୁ ଆରମ୍ଭ କରି ଚକୁଳିଠୁ ଆରମ୍ଭ କରି ସବୁ ଜିନିଷ ଦୋସା ଫୋସା ସବୁ ହବ ସେଇଠି ସମସ୍ତେ ମିଶିକ ଆମେ ଖାଇବୁ ଆଉ ପରିବାର ସମସ୍ତେ ମିଶି ଆଉ ଆଉ ଆପଣଙ୍କର ରଜ ଲାଷ୍ଟ ଦିନ କଣ ପ ଘରେ କଣ
କେମିତି ଆଣିବି ମା ପିଠା କରନ୍ତି ଆଜି ବି କରିଥିଲେ ପିଠା। ଖାଇକି ଅଟୁ ଆଉ ଟିକେ ସନ୍ଧ୍ୟା ହେଲେ ସାଙ୍ଗ ମାନେ ସହ ଯିବୁ ଯୁବୁ ସବୁ ଆମର ମହୋତ୍ସବ ରଜ ମହୋତ୍ସବ ହୋଉଚି। ସେଠି ଟିକେ ବୁଲାବୁଲି କରିବୁ ଆଉ କିଛି ଦୋକାନରେ ଅଛି ପିଠା ପଣା ଯାହା ଯେମିତି ବିକ୍ରି ହୋଉଚି ସେଗୁଡା ଟିକେ ଖାଇ ଖିଆ କରିବୁ। ଆଉ ଦୋଳି ଫୋଳି ଯୋଉ ରାମ ଦୋଳି ଚକ୍ରି ଦୋଳି ଡ୍ରାଗନ ଦୋଳି ସବୁ ପଡିଛି ଟିକେ ଟିକେ ଖେଳାଖେଳି କରିବୁ ଆଉ
ଆଚ୍ଛା
ପୋଗ୍ରାମ ଟିକେ ଯାହା ହବ ଟିକେ ଦେଖିକି ବସିକି ଦେଖିବୁ ଆଜିତ ଶେଷ ରଜ ଆଉ ନିହାତି ଯିବାକୁ ପଡିବ ବର୍ଷକ ଥରେ ଆସୁଚି
ସେପଟେ ରଜରେ ତାସ ଫାସ ଖେଳୁଛନ୍ତି ନା ନାଇଁ?
ହଁ ନିଶ୍ଚୟ ଆମରତ ତାସ୍ ଖେଳ ତ ନିଶ୍ଚୟ ହଉଛି ଆଉ ଆଉ ସେମିତି ପିଲାମାନେ ତ ତାସ୍ ହି ଖେଳିବାକୁ ପସନ୍ଦ କରନ୍ତି। ଟାଇମ୍ ନାହଁ କି ବେ
ଆଚ୍ଛା ଆମର ବି ଘରେ ମତେ ତ ଆସେନି କିନ୍ତୁ ମୁଁ ଆମ ଘରେ ଶାଶୁ ଶଶୁର ସମସ୍ତଙ୍କୁ ଜଣା ମୋ ସ୍ଵାମୀ ଜଣା ସେମାନେ ସବୁ ଘରେ ଖେଳନ୍ତି ଏବେ ତ ସବୁ ଜାଣିଛନ୍ତି ପ୍ରାଇଭେଟ ଚାକିରିରେ ଆମର ଟିକେ ଛୁଟି ମାନେ ନାହିଁ କମ୍ପ୍ଲାସରୀ ଛୁଟି ନୁହଁ ଅପସନାଲ ଥିଲା। ତ ଆମେ ନେଇନଥିଲୁ ଆସି ଯାଇଥିଲୁ। କିନ୍ତୁ ରବିବାର ଦିନ ସମସ୍ତେ ଘରେ ବସି ବସି ଇ ଖେଳିଲୁ ମତେ ତ ଆସେନି କିନ୍ତୁ ମୁଁ ଦେଖିବାକୁ ଭଲ ପାଏ।
ତାସ ଖେଳ।
ଘରେ ଚାରି ପାଞ୍ଚ ଜଣ ବସିି ଖେଳି ମତେ ତ ଆସିନି ମୁଁ ବସିକି ଦେଖି ଖାଲି। ଗାଁ ଆସେ ସେ ମୁଡି ପୁରୀ ବନେଇଥିଲି ସମସ୍ତେ ସମସ୍ତେ ଖାଇଲେ ଏମିତି କରିକି ଆମେ ଆଉ ଆମର କଣ ନା ରଜରେ ଆଇଷ ଆମିଷ ଟା ଯୋଉ ରବିବାର ଦିନ ବହୁ ଜଣ ଖାଇଥିବେ କଣ? ଆମର ଆମ ଘରେ ରବିିବାର ଖାଆନ୍ତିନି। ତ ମୁଁ ସେଇଥିପାଇଁ ଆଗୁଆ ଆମେ ଛୁଟି ନେଇକି ଯାଇଥିଲୁ ତ ଶୁକ୍ରବାରେ ଟିକେ ମ ତ ନେଇକି ଆସିଥିଲୁ ଖାଇଥିଲୁ।
ହଁ ଆମର ବି ସେଇ ରବିବାର ଦିନ ଆଇଁଷ ଟିକେ ହେଇଥିଲା ତାପରେ ତ ଆଉ ସଂକ୍ରାନ୍ତିରେ କିଛି ଖାଇହବନି ଆଉ ଶେଷ ରଜ ତ ମଙ୍ଗଳବାର ପଡିଯାଉଛି ତ ସେଇ ରବିବାର ଦିନ ଟିକେ ଟିକେ ଖାସିୀ ମାଂସ ଆଣିକି ଘରେ କରିଥିଲୁ ସମସ୍ତେ ଖାଇଥିଲୁ ଆଉ। ଆଉ ତାପରେ ଲାଷ୍ଟ ରେ ସରିଗଲେ ରଜ ତାପରେ ବୁଧବାର ଦିନ ଯାହା ଯେମିତି ଯୋଉମାନେ ଖାଇ ନଥିବେ ଆଣିକି ବି ଖାଇପାରିବେ।
ହୁଁ ହଁ ଆମେ ସେଇଥିପାଇଁ ଆଗୁଆ କରିଦେଇଥିଲୁ ଯେହେତୁ ରବିବାର ଖାଇପାରିବୁନି ଆଉ ତ କି କିଛି ବାର ପଡ଼ିନି ମ ମଙ୍ଗଳବାର ଜାଏ ଅଛି ଆଉ ସେଇ ସେଥିପାଇଁ ଆମେ ସବୁ ଆଗୁଆ ଛୁଟି ନେଇକି ଯାଇ ଶୁକ୍ରବାର ଦିନ ଆଗୁଆ କରିଦେଇଥିଲୁ ରଜ।
ହଁ ଭୋଜି ଗୋଟେ କରିଦେବା କଥା ଆଉ।
ପୂଜା ପର୍ବ ହେଲେ ଭଲ ଲାଗେ ଆଉ ଘର ସମସ୍ତଙ୍କ ସହିତ ରହିବା ଇଏ କରିବା ନହେଲେ ଆଗ ଭଳି ଯେମିତି ଗାଁରେ ଏତେ ଭୋଜି ଭଳି ହଉଥିଲା ଏ ପଲା ସେଇ ତା ମ ଯା ଗୋଟେ ଅଲଗା। ଏଇ ଆଜି କାଲି କଣ ଘର ଘର ଅଲଗା ହେଇ ରହି ଚନ୍ତିି
ହଁ ତାପରେ ସେତେବେଳେ ବି ଯେତେ ସେତେବେଳେ ଆମର କିଛି ସୁବିଧା ନଥିଲା ଫୋନ ସୁବିଧା ନଥିଲା ସମସ୍ତେ ସାଙ୍ଗସାଥି ହେଇକି ବୁଲୁଥିଲେ ରଜ ମାସେ ପୂର୍ବରୁ ସମସ୍ତଙ୍କୁ ଖୁସି ଲାଗୁଥିଲା। ଯେ ରଜ ଆସୁଛି ରଜ ଆସୁ ରଜ ଆସୁଛି କହିକି ଏବେ ଆସିକି ଚାଲିଗଲେ ବି ଆଉ ସେଇ ଖୁ ମଜା ଏତେ ଆଉ ମିଳୁନି ଆଉ। ଟିକେ ବହୁତ୍ ଟିକେ କମି ଯାଇଛି ଆଉ।
ହୁଁ। ଠିକ୍ କହିଲ ବହୁତ୍ ଜିନିଷ ବଦଳି ଗଲାଣି ସମସ୍ତେ ବି ନିଜ ନିଜ ଜୀବନରେ ବ୍ୟସ୍ତ ହେଇଗଲେଣି ଗାଁ କୁ ଆଗରୁ ଯେମିତି ଆସୁଥିଲେ ରଜ ହେଲେ ଯେମି ତି ହେଲେ ବି ଆସିବୁ ଗା ରୁ ତ ସେଇ ସବୁ ହୁଏ ନା ଆଚ୍ଛା ଟା ଗୋଟେ
ସମସ୍ତେ ନିଜ ନିଜ ପ୍ରାୟ ବ୍ୟସ୍ତତା ଜୀବନରେ ରହିଯାଉଛି ନ୍ତି ଆଉ
ହଁ ମୋର ଗୋଟେ କଲ୍ ଟେ ଆସୁଚି। ମୁଁ ଆପଣଙ୍କୁ ହଁ ପରେ କଥା ହଉଛି ଭାଇ ମୁଁ ରଖିଲି ହେଲା।